ପଇସା ନ ଦବ ତାକୁ ସେ ସେୟା ଯାଇ କୁହାଯିବ।
ହୁଁ ମୁଁ ମୁ କହିବି ମୁଁ କହିବି ଆରେ ଜି ଜି ଆଉ ଇଏ କଣ?
ହୁଁ ହୁଁ ହୁଁ।
ଜାଣିଲ ସିଏ ଯେମିତି ସେଠୁ କହିବ ଏୟା କୁ ଏୟା ମୁ କହିବି ମୁ ଏଇ ତୁ ମୁ ଯୋଉ କହିବି। ତୁ ହୋଉଚୁ ପକ୍କା ପକ୍କା
ଏଁ ହେ ହେ ହେ। ହେ ହେ ହେ।
ସିଏ ଦାଦା କୁ କହିବ ତତେ ଆଉ ଛଛନି କି ଦି ଜଣକୁ ଏକା ସାଙ୍ଗରେ ତମକୁ ଦରକାର।
ହେ ହେ ହେ।
କିଛି ପାଇଲ।
ହଁ ଓଁ। ବାଭାରେ ତମର ଯୋଉ ମନ୍ଦିର ଇ ପୂଜା ହେଇଥିଲା ଯେଉ ଶିବ ମନ୍ଦିରରେ ଖାଇବା ପିଇ ହେଇଥିଲା?
ହଁ, ଖାଇବା ପିଇବା ହେଇଥିଲା। ହେଇଥିଲା ଦେଢ ନାଇ ନାଇ ତିନି ହଜାରେ।
ଚାନ୍ଦା ଫାନ୍ଦା କରିଥିଲେ?
ଚାନ୍ଦା ଫନ୍ଦା କାଇଁ କରିବେ।
ଆଉ ପଇସା, ପଇସା?
କଣ ପଇସା?
ପଇସା ଦେଲା କିଏ ଯୋଉ ଏଇ ସବୁ ଆରେଞ୍ଜେ୍ମେଣ୍ଟ୍ ପାଇଁ?
ଆରେ ସବୁ ଆରେ ତମେ କଣ ଆଉ ଜାଣିବ ଏ ବାବୁ। ଏ ଚାରିଆଡେ ସବୁ ବଏଯ ପ୍ରୋଜେକ୍ଟ୍ ଚାଲିଚି।
କୋଉ ପ୍ରୋଜେକ୍ଟ୍?
ଆରେ ପ୍ରୋଜେକ୍ଟ୍ ଚାଲନି ଆମର ଯୋଉ ପ୍ରୋଜେକ୍ଟ୍ ଜାଣିନ କଣ?
ଉଁ ନା।
ଆରେ କୋଉ ପ୍ରଜେକ୍ଟେ ଆମର ଯୋଉ ପ୍ରୋଜେକ୍ଟେ ପ୍ରୋଜେକ୍ଟେ କୋଉ ପ୍ରୋଜେକ୍ଟେ ଆ ଏ ଯୋଉ ସବୁ ପ୍ଲଟିଙ୍ଗ୍ ପ୍ଲଟିଙ୍ଗ୍।
ସେଇମାନେ ସବୁ ଦେଇଦେଲେ?
ଆଉ। ସେମାନେ ପୁଅ ବାଲା ଘର ହେଇଥିଲେ ଝିଅ ବାଲା ଘର ହେଇଥିଲେ।
ଓହୋ ସେଇ ସେଇମାନେ ହିଁ ଦେଲେ।
ଆଉ
ବଡ ବଡ ବିଲ୍ଡର ମାନେ।
ହଁ ବିଲ୍ଡର ନୁହେଁ ଡେଭ୍ଲପର।
ଡେଭ୍ଲପର୍।
ବିଲ୍ଡର କାହାକୁହା ଯାଏନା ଯୋଉମାନେ ଆପାର୍ଟମେଣ୍ଟ କରନ୍ତି।
ସୁ
ଡେଭ୍ଲପର ମାନେ ହୋଉଛନ୍ତି। ହଁ ନାଇଁ ବିଲ୍ଡର ବିଲ୍ଡର ବିଲ୍ଡର ମାନେ ହେଉଛନ୍ତି ଆପାର୍ଟମେଣ୍ଟ କରନ୍ତି। ଆପାର୍ଟମେଣ୍ଟ କରିକି ଭଡ଼ା ଲଗାନ୍ତି। ଆଉ ଡେଭଲପ୍ ର ହଉଛନ୍ତି ସେ ଜାଗା ଟାକୁ ଡେଭଲପ୍ କରିବ।
ଓହୋ।
ବୁଝିପାରୁଛ ଆମର ଏ ଜାଗାଟା ଜଙ୍ଗଲ ଅଛି ଆମେ ଜଙ୍ଗଲ ଫଲ କଟାକଟି କରି ସେ ଯାଇଁଲ।
ହେଲୋ। ସେଇ ଜଙ୍ଗଲ ଫଙ୍ଗଲ ସବୁ ସଫା କରିକି ହୁଁ।
ହୁଁ ହୁଁ
ସେଠୁ ହୁଁ କହୁନ। ମାନେ
ମୁଁ କହିଲି ସେ ଜଙ୍ଗଲ ଫଙ୍ଗଲ ସବୁ ସଫାସୁଫି କରିକି
ହଁ।
ତାପରେ ସେଠି ସବୁ କାହାର ଜମି ସବୁ ଅଛି କାହାର ଜମି ସବୁ ତାଙ୍କୁ ସବୁ ପଇସା ପତର ଦିଆ ନିିଆ କରି
ହୁଁ।
ସେ ଜାଗା ଟା ଡେଭଲପିଂ କରି କରାଯାଏ କରିବାକୁ ତାକୁ କୁହାଯାଏ ଆମର ସେ ଯୋଉମାନେ କର ତାଙ୍କୁ କୁହନ୍ତି ଡେଭଲପ୍ ରସ
ଓହୋ।
ବ୍ଲୁ ଷ୍ଟାର ଡେଭଲପର୍ସ ତାପରେ ସେଇଠୁ ଆମର